ଟ ହ୍ୟାଲୋ।
ହ୍ୟାଲୋ ହଁ
ହରେ କୃଷ୍ଣ।
ଏଜି ସ ହଁ ହରେ ସ୍ନା ମୁଁ କାଲି ଆଜି ରୋଷେଇ ସବୁ ସରିଲାଣି। ଆଚ୍ଛା ରୋଷେଇରେ ଆଜି କଣ କଣ ସବୁ କରିଛ।
ଆଜି ଆମର ରୋଷେଇରେ ହେଇଛି ଡାଲଲି ଭାତ ଡାଲି ଆଳୁ ଭର୍ତ୍ତା ଟିକେ କରିବି। ଆଉ ଟିକିେ ସୋୟାବଡ଼ି ଟିକେ ଭେ ଦେଇେଇଥିଲି ତାକୁ ସୟାବଡ଼ି ଟିକେ ମସଲା କଷିକି ତାକୁ କଷା କରିବି ଶୋଇଆ ବଢି।
ଆଛା ମୁଁ ଫୋନ କରିଥିଲି କଣ କି ଯୋଉ ମାନେ ଯୋଉ ରାଇ ଯୋଉ କରନ୍ତି ପୋଇର ଯୋଉ ରଈ ଟା ପୋଇସାଗର ଗୋଟେ ଦାଇ କରନ୍ତିନି ସେଟା କେମିତି କଣ କରନ୍ତି ମୁଁ କେବେ କରିନି ଆଉ ତ ସେଇଟା ମତେ ଟିକେ କହିଦିଅ କହିଲି ଭାଉଜଙ୍କଠୁ ଜାଣିଲେ ଟିକେ ଭଲ ହବ। ତମେ ବି ସେଟା ଟିକେ ଭଲ କର ମୁଁ ବି ଖାଇଛି ଥରେ ଦି ଥରମ ଗଲି ଦେଖିବା ଭାଉଜଙ୍କୁ ପଚାରେ ସେଇଟା ଟିକେ କରିବ ବୋଲି ଭାବିଛି ତ ମାନେ ପଇ ଶ ଆାଗକୁ ଧୋଇ ଦେଇେଇକି ଥୋଇ ଦେଇେଇଛି ତାପରେ କେମିତି କଣ ତା ମାନେ କରିବ କେମିତି କଣ ତାକୁ
ପୋଇ ପୋଇ ଶାଗ ଟାକୁ ନା ହଁ ପୋଇ ଶାଗଟାକୁ ହଁ ଖାଲି ଶାଗ ଟା ତାକୁ ଧୋଇ ଧୋଇକି ଭଲସେ ତାକୁ ଛୋଟ ଛୋଟ କରିକି କାଟିଦବ ପୁରା ଚୁ ଚୁନ କରିକି ପୋଇ ଶାଗାଟାକୁ
ଇ ପତ୍ର ଟାକୁ ହଁ ତା ଯୋଉ ନାଡ ଗୁଡାକ ଉଁ ନାଡ ଗୁଡାକ ଅଲଗା କରିଦବ ଯୋଉ ନାଡ ସହିତ ପତ୍ର ଲାଗିଥାଏ ନା
ହୁଁ ନାଡ ଟାକୁ ଅଲଗା କରିଦବା ସେ ପୋଇଶାଗରେ ଆଳୁ ଟିକେ ଛୋଟ ଛୋଟ କରିକି ଆଳୁ କାଟିକି ତାକୁ ସେମତି ପ କତଟା ଚନ ଚୁନ କରି କାଟିବ ନା ଆଳୁ ବହୁ ଛୋଟ ଛୋଟ ସାଇଜ ର ଆଳୁ ବି କାଟିବ। ଆଳୁ କାଟିକି ସେଥିରେ କନା ତାକୁ ପିଆଜ ଦେଇକି ସେ ପିଆଜକୁ ପୁରା ଛୋଟ ଛୋଟ କରିକି କାଟିକି କଡେଇବା ସେଇ ତେଲ ଗରମ କରି ପିଆଜଟାକୁ ଭାଜିବ ପିଆଜଟା ଟିକେ ଭଲରେ ଭାଜି ହେଇଗଲେ ସେଥିରେ ସେ ଯୋଉ ଛୋଟ ଛୋଟ ହେଇକି ଯୋଉ ଆଳୁ କଟା ହେଇଥିବ। ସେ ଆଳୁ ଟାକୁ ପକେଇକି ବି ଭାଜିବ ଆଳୁ ଟା ଦେଖିବ ଟିକେ ଆଳୁର ରଙ୍ଗ ପରିବର୍ତ୍ତନ ହେଇଯିବ। ଟିକେ କଲର ଚେଞ୍ଜ ହେଲା ଆଳୁ ର ହଁ ତାକୁ ହଁ ସେଥିରେ ଟିକେ, ସ୍ୱାଦଅନୁସାରେ ଲୁଣ, ହଳଦୀ, ଲଙ୍କାାଗୁଣ୍ଡ, ଦେଇକି ସେଥିରେ ଟିକେ ଅଳ୍ପ ପାଣି ଦେଇଦବା। ଆଉ ଟିକେ ସୋରିଷ ରସୁନା ରସୁଣ କଞ୍ଚାଲଙ୍କା ତାକୁ ଗୋଟେ ବାଟି ଦବ। ଶିଳରେ ବାଟ ନହେଲେ ଗ୍ରାଇଣ୍ଡର ରେ ତାକୁ ପେେଶିବ। ହଁ ସେଥିରେ ଅଳ୍ପ ଟିକେ ଜିରା, ସୋରିଷ, ରସୁଣ। ଆଉ କଞ୍ଚା ଲଙ୍କା ତାକୁ ଗୋଟେ ପେଷ୍ଟ ବନେଇକି ସେଇ ଯୋଉ ପାଣି ରେ ଡାଳିଦବ। ସେ ଯୋଉ ଆଳୁରେ ଯୋଉ ପାଣି ଦେଇଥିବ। ସେଥିରେ ଢାଳି ଦବ। ସେ ଭଲ ସେ ଫୁଟିକି ମସଲାର ଯୋଉ ଗନ୍ଧଟା। ପଳେଇଲେ ତା ଦେହରେ ପତ୍ରକୁ ଢାଳିଦବ। ସେଇ ଯୋଉ ପତ୍ରକୁ କାଟିକି ରଖିଥିବ ପୋଇର ପତ୍ରକୁ।
ଟିକେ ଆଗୁଆ ବଧେଇଟା ଇଏ ନହେଲେ ସିଝି ବା କୁ ତାକୁ ଟିକେ।
ହଁ ପାଣି ଦେଇଥିବ। ପାଣି ଦେବ ସିଏ ଆରାମରେ ସିଝିବ।
ଆଚ୍ଛା।
ଦି ଚାରିଟା ବାମ୍ଫ ଗଲେ ସେ ପତ୍ର ସିଝିଯିବ। କିଛି ଅସୁବିଧା ନାହିଁ। ପୋଇପତ୍ର ସିଝେ ଜଲଦି। ସି ଏ ସେ ମାତରେ ଢାଳିଦବା ସେ ସିଝିଯିବ ତାପରେ ଦେଖିବା ତମର ସେ ପୁରା ଟିକେ ସେ ଯୁକ୍ ଯୁକ୍ ହେଇଗଲେ ପୁରା ପାଣି ମରିଯିବ। ମରିଗଲା ପରେ ସେ ପୁରା ଯେମତି ଯୁକ ଯୁକିଆ ହେଇଯିବ ଶୁଖିଲେ ସେ। ତାକୁ ତମେ ଖୋଲିଦବ ଖୋଲିକି ଖାଇପାରିବ। ସେମିତି ବନେଇବ ଆହୁରି ବି ସେ ପୋଇ ଶାଗ କୁ ଭାଜିକି ଖାଆନ୍ତି। ସେ ପୋଇ ସାଗ ଟାକୁ ଭଜିକି ଖାଆନ୍ତି।
ପୁଣି ରସୁଣ ଦେଇକି ଫୁଟେଇବ। ନା ଏକାଥରେ ତମେ ଫୁଟେଇକି ମାନେ କରିଦବ। ପୋଇସାଗ ଟା କୁ।
ଏକାଥରେ ଫୁଟେଇକି କରିପାରିବ। ରସୁଣ ଦେଇକି ଫୁଟେଇଲେ ବି ଭଲ ଲାଗିବ। ପରେ ରସୁଣ ଦେଲେ ସେ ରସୁଣ ଆମର ଗୋଟେ ଅଲଗା ଫ୍ଲେଭର ଆସିବ ଭଲ ଲାଗିବ। ସେମିତି ବି ନର୍ମାଲ ଖାଇପାରିବ। ରସୁଣ ଫ୍ଲେଭର ଆସିବ ଯଦି ପରେ ଫୁଟେ ଇବ।
ହଁ ସେମିତି ଯେମିତି ସେ କରିପାରିବ। ଆଉ ପୋଇର ବି ଆହୁରି ଯୋଉ ମୁଁ ପୋଇର ବି କରିଥିଲି ଥରେ କଣ କହିଲ? ଯୋଉ ଆଣ ଯେମିତି ମସଲା ଯୋଉ ଚୁନା ଥାଏ। ଚୁନା ରେ ଟିକେ ମସଲା ଦେଇକି। ଟିକେ ବି ବେସନ ଦେ ଇ। ଲୁଣ ଟିକେ ଦେଇକି ତାକୁ ଗୋଟେ ଆଣ ଭଳିଆ କରିଦବ। ସେ ଆଣ ରେ ଯୋଉ ପତ୍ରକୁ ବୁଡେଇକି ଯେମିତି। କଥା ଯେମିତି କରନ୍ତି ବହୁତ। କେତେବେୁ ଫୁଲ
ହଁ ସେମିତି ବି ବ ଭଲ ଲାଗିବ। ଖାଲି ତାକୁ ସଜନା ଶାଗ ଦେଇକି ବି ଭାଜିଲେ ଭଲ ଲାଗିବ। ଭଲ ଲାଗେ ଖାଲି ପିଆଜ ଦେଇକି। ପିଆଜ ସଜନା ଶାଗ ଦେଇକି। ଅଳ୍ପ ପୋଇପତ୍ର ଦେଇକି ଭାଜିବ। ଦେଖିବା ଶାଗଟା ବି ଖାଇବାକୁ ଭଲ ଲାଗିବ।
ମାନେ ଭଲ ଲାଗେ। ତା ପୋଇଟା ଗୋଟେ ଭଲ ବି ମାନେ ଦେହ ପାଇଁ ବି ଭଲ ମାନେ ଯୋଉ, ଜିନିଷଟା ଇ ଫେ ଓୋଇ ହଁ ଆଉ ଯୋଉ ମାନେ ପୋଇଶଗ ଟା କଡା ଆଉ କଣ କେମିତି କୋଉ। ହଁ ମାନେ କୋଉ ରୋଷେଇ ଟା ତମେ ଭଲ କର ଟିକେ ମତେକୁହ। କୁହ ମାନେ ସେଇଟା ବି ମୁଁ ନିଜେ ଯାଇକି ବି ଶାଶୁଘରେ। ଅ କରିବି ଆଉ ଅନ୍ୟମାନଙ୍କୁ ବି ଖୁଆଇ ପାରିବି। ମାନେ କୋଉ ରୋ ସେଇଟା ତମେମାନେ ଗୋଟେ ନୂଆ ମାନେ ଜିନିଷ କହୁଛ। ସେଟା ମୁଁ ଖୋଇପାରିବି ବନେଇକି ଅତି ସ ମାନେ କମ୍ ସମୟରେ ବି ହବ ଭଲ ମାନେ ଜଳଖିଆ ହଉ କି ରୋଷେଇ ହଉ ଯୋଉଟା ଗୋଟେ ଭଲ ଯୋଉଟା ତମ ତମେ ଭଲ ମାନେ କରିପାର କି କୋଉଟା
ଶୁଣ ମୁଁ ତମକୁ ଗୋଟେ ନୂଆ ଜିନିଷ କହୁଚି ସେ ନୂଆ ଜିନିଷ ଟା ଯାଇକି ବନେଇବ ଦେ ଦେଖିବ ଖାଇବେ ତୁମ ଶାଶୁଘର ଲୋକ ତାଙ୍କୁ ଭଲ ଲାଗିବ।
ଆଚ୍ଛା କୁଅ ତା ମାନେ ସେଟା ବି ଗୋଟେ ମାନେ ସମସ୍ତଙ୍କଠୁ ସ କିଛି କିଛି ଶିଖିବାର ବି ଅଛି ଏ ରୋଷେଇ ଭଲ ମନ୍ଦ ସବୁ ଜିନିଷ। ବିଷୟରେ ଜାଣିବାର ହଁ କୁହ।
ଶୁଣ ତମ ବାଡିରେ ତ ସଜନା ଗଛ ଥିବ ସଜନା ଶାଗ ଆଣିକି କଣ କରିବ? ସେ ସଜନା ସାଗର ସବୁ ଯାକ ପତ୍ର ବାଛିବ ପତ୍ରକୁ ଭଲସେ ଦେଖିକି ବାଛିବ ସଜନା ସାଗର ପ ପତ୍ର ଟାକୁ ବାଛିକି ତାକୁ ଟିକେ ଧୋଇଦବ ଧୋଇକି ସେ ହଁ ତାକୁ ଭଲସେ ଧୋଇକି ତାକୁ ଟିକେ ପାଣି ନିଗାଡି ଦବ ସେ ପାଣି ଟା ନିଗିଡି ଗଲେ ସେ ଶାଗ ଟାକୁ କଣ କ ନା ଉଁ ଯୋଉ ଆଗରୁ ଟିକେ କିଛି ବୁଟ ଡାଲି ଭିଦେଇ ଥିବ ବୁଟ ଡାଲି।
ବୁଟ ଡାଲିଆ
ତାକୁ ସେ ଶାଗ ଟା ଆଉ ହଁ ସେ ବୁଟ ଡାଲି ତାକୁ ବୁଟ ଡାଲି ଟାକୁ ଭିଜେଇକି ସେଥିରେ ଭିଜି ଗଲା ପରେ ତାକୁ ଟିକେ ଗ୍ରାଇଣ୍ଡିଙ୍ଗି କରିଦବ ବୁଟ ଡାଲି ଟାକୁ। ସେଥିରେ ଟିକେ ରସୁଣ ହଁ କଞ୍ଚା ଲଙ୍କା ଟିକେ ଦେଇକି ଗ୍ରାଇଣ୍ଡଙ୍ଗି କରି ଦବ ଏଇ ଯୋଉ ସଜନ ର ପତ୍ର ଟାକୁ ଟିକେ ହାଲକା ଭାଜି ଦବ ପାଣି ନିିଗାଡି ଦେଇଥିବ ନା? ଟିକେ ହାଲକା ତାକୁ ଭାଜି ନବ ଭାଜି ନେଇକି ସେ ପ ପତ୍ର ସବୁ ଦେଖିବ ଟିକେ କୁରୁମୁରୁ ହେଇଗଲେ ତାକୁ ଖୋଲିଦବ ଖୋଲିକି ସେ ପ ପତ୍ର କୁ ସବୁ ଟିକେ ହାତରେ ଏମିତି ଚାପି ଚାପି ଦେଇକି ଗୁଣ୍ଡ କରିକା କରିଦବ କରିକି ସେ ବୁଟ ଡାଲିରେ ଅଣରେ ମିଶେଇକି ଗୋଳେଇକି ଛୋଟ ଛୋଟ ସବୁ ଏମିତି ଟିକା ଟିକା ଭଳିଆ ଯେମିତି ପେଡା ବନାନ୍ତି
ହଁ।
ହଁ ବରାର ସେକ ଦେଇକି ତାକୁ ପେଡ଼ା ଭଳିଆ ବନେଇକି ତାକୁ ତାୱାରେ ଫ୍ରାଏ କରିବ।
ଫ୍ରାଏ କରିକି ଖାଇବ ଦେଖିବ ଭଲ ଲାଗିବ।
ଆଁ ବୋଧେ ସେଟା ବି ଟିକେ କୁଡୁମୁଡୁ କୁଡୁମୁଡୁ ଲାଗିବ ମାନେ ଯେହେତୁ ବୁଟ ଡାଲି ମିଶିଛି ତାପରେ ପତ୍ରଟା ବି ମାନେ ଭା ଭାଜି ହେଇ ଯାଇଚି ଆଉ ଭଲ ମାନେ ଲାଗିବ ଏଇୟା ଆଉ ହଁ। ନିହାତି ମୁଁ ଏଇ ଜିନିଷ ଟା ଯାଇଁକି ନିହାତି ସେଠି କରିବି ଆଉ ମାନେ ଏମିତି ଅଛି ବହୁତୁ ଗୁଡାଏ ହଁ।
ଆଉ ଏବେ ତ ତମ ବାଡିରେ କୁନ୍ଦୁରି ଗଛ ଅଛି?
ହଁ କୁନ୍ଦୁରି ମାନେ ଆମ ବାଡିରେ ନାହିଁ କିନ୍ତୁ ଆମର ଗୋଟେ କଣ ଶଶୁରର ଦୋ ଦୋକାନ ଅଛି ସେ ଦୋକାନ ମାନେ ଆମ ଘରଟାରୁ ବି ମାନେ କିଛି ଦୂର ହବ ସେଇ ଦୋକାନ ପଛପଟେ ବହୁତୁ ମାନେ ଯୋଉ କୁନ୍ଦୁୁରୀ ମାନେ ହୁଏ ଏମିତି ଥରକରେ ବି କେ ଗୋଟେ କେଜି କି ଦୁଇ କେଜି ଏମିତି ବାହାରେ। ସେଟାକୁ ଆଣନ୍ତି ଆମେ ତାକୁ ସେମିତି ଯୋଉ ମସଲା ଦେଇକି ଭାଜୁ ମାନେ ଭଜା କରୁ କୁନ୍ଦୁରି ଭାଜେ ଆଉ କିଛି କେବେ କୁନ୍ଦୁରିର କାଇଁ କିଛି କରିନି। ଏମ୍ତି ଆଉ। କୁନ୍ଦୁରିକୁ ଆଗେ ମାନେ ଟିକେ ସୋରିଷ ତ ମୁଁ କଣ କରେ, ମୁଁ ତାକୁ ସୋରିଷ ହଳଦୀ ଟିକେ ଏମିତି ଦେଇକି ତେଲରେ କଡେଇରେ ଟିକେ ମାନେ ସିଝିଗଲା ପରେ ମାନେ ସିଝେଇ ଦିଏ। ଟିକେ ମାନେ ଇଏ ହେଲା ପରେ କଡେଇରେ ତ ଭଲସେ ଭାଜି ହବନି ବହୁତ ଗୁଡା। ଆମର ବି ଅଧିକ ହୁଏ ନା। ମାନେ ଅଳ୍ପ ହେଲେ ସିନା ତାୱାରେ ତମେ ଭାଜିଦବ। ତାକୁ ଆମେ କଡେଇରେ ଟିକେ ମାନେ ସିଝି ଗଲା ପରେ ତାକୁ ତାୱରେ ଯୋଉ ଭାଜେ। ମାନେ ପୁରା ଲାଲ ହେଲା ପର୍ଯ୍ୟନ୍ତ। ଯେ ମାନେ ସିଝେଇ ଦେଇକି ଭାଜି ମାନେ କଡେଇରେ ତ ସିଝିଯାଏ। ଭାଜି ହୁଏନି ଭଲସେ। ତାକୁ ପୁଣି ତାକୁ ତାୱରେ ଦେଇକି ଭାଜେ ମାନେ ଭଲ ଲାଗେ ଯେତେବେଳେ ଗରମ ଗରମ ଥାଏ। ପଖାଳ ଭାତ କି ଗରମ ଭାତ ସହିତ ଖାଇବା ପାଇଁ ସେଇଟା ଭଲ ଲାଗେ। ଏଇ କୁନ୍ଦୁରିଟା ଭଲ ଲାଗେ କିନ୍ତୁ କୁନ୍ଦୁରି ପ୍ରାୟ ମାନେ କୁନ୍ଦୁରିରେ ଆଉ କଣ ଅଲଗା ଅଛି କି ମାନେ ନୂଆ ଇଏ ଅଛି କି?
କୁନ୍ଦୁୁରିର ଆମେ ବି ସେମିତି କୁନ୍ଦୁରିର ଭଜା ହିଁ ଖାଉ। କୁନ୍ଦୁରି ଭଜା ତାକୁ ନୂଆ ଇଏରେ ବି କରି ହୁଏ। ମୁଁ କେବେ କରିନି? ମୁଁ କୁନ୍ଦୁୁରର ଭଜା ହିଁ ମାନାଏ। କୁ-କୁନ୍ଦୁରିର ଭଜା ଆମ ପୁଅ ଖାଇବାକୁ ବହୁତ ଭଲ ପାାଏ।
ହଁ କୁନ୍ଦରି ଭଜା କିନ୍ତୁ ମୋ ସ୍ଵାମୀ ଏତେ କୁନ୍ଦୁରି ଭଜା ଟାକୁ ଏତେ ପସନ୍ଦ କରନ୍ତିନି। ସେ କୁନ୍ଦୁରି ଟୋଟାଲ ଖାଆନ୍ତିନି। ଆଉ ଆଉ କଣ ହୁଏ, ଆମ ବାଡିରେ କଦଳୀ ଅଛି ଯୋଉ ଅଁ କଦଳୀ ଯୋଉ କଞ୍ଚା କଦଳୀ ତାକୁ ମାନେ ଭର୍ତ୍ତା ମାନେ ତାକୁ ସିଝେଇକି ମାନେ ଭର୍ ଭତ୍ତା ମାନେ କରିଥିଲି ସେଇଟା ବି ମାନେ ଶଶୁର ଖାଇଥିଲେ କହିଲେ ହଁ ଭଲ ଲାଗୁଛି ମାନେ କଦଳୀର ଭର୍ତ୍ତା। ଆଉ ସେ କଦଳୀ ଭର୍ତ୍ତାରେ ମୁଁ ମାନେ କଦଳୀକି ସିଝେଇ ଦେଇକି ତା ପରେ ତାକୁ ସିଝିଗଲା ପରେ ତାକୁ ଚ ପିଉ ଟିକେ ଲୁଣ ଦେଇକି। ତା ପରେ ପିଆଜ ଯେମିତି ଆମର ଆଳୁ ଭର୍ତ୍ତା କରନ୍ତି ପିଆଜ ଯୋଉ ପଞ୍ଚ ଫୁଟଣ ଦେଇକି ଲଙ୍କା ଫଙ୍କା ଦେଇକି ଅ ସେମିତି ତାକୁ ଦେଇକି ବି ଭର୍ତ୍ତା କରିଥିଲି ମାନେ ଭଲ ଲାଗେ। ସେଇ କଦଳୀର ସେ ଯୋଉ ଭର୍ତ୍ତାଟା ଭଲ ଲାଗେ। ଆଉ ନ ହେଲେ କଦଳୀର ମୁଁ ତାକୁ କଦଳୀକୁ ସିଝେଇ ଦେଇକି ସେଥିରେ ଟିକେ ବେସନ, ଟିକେ କନଫ୍ଲୋର୍, ଟିକେ ମସଲା ଦେଇକି ତାକୁ ଯେମିତି ତମେ କହୁନ ଯେମିତି ବୁଟର ବରା ସେମିତି ବି କରିଥିଲି ମାନେ ଭଲ ଲାଗିଥିଲା। ତାକୁ ସମସ୍ତେ କହିଥିଲେ
କଦଳୀ ବରା। କଦଳୀ ବରା ଖାଇବାକୁ ଭଲ ଲାଗେ। ସେଇୟା ଟିକେ ସଫ୍ଟ ଆସିବ ଯେହେତୁ କଦଳୀ ସିଝାଟା ଟିକେ ସପ୍ଟ୍ ହେଇଯାଏ।
କଦଳୀଟା ଟିକେ ନରମ। ଅ ସେ ସେଥି ସେଟା ବି ଭଲ ଲାଗେ। ଏମିତି ଯେତେବେଳେ ଯାହା ଇଚ୍ଛା ହୁଏ ଥରେ ଥରେ କରିଦିଏ ଆଉ। ଯେତେବେଳେ ଯୋଉଟା ମନକୁ ଆସେ
ତମ ଝିଅକୁ ଖାଇବାକୁ ଦବ। କଦଳୀଟା ବହୁତ ଭଲ।
ହଁ ହଁ ତା ଯୋଉ ସିଝାଟା କରେ ଖରାବେଳେ ସେଥିରେ ମୁଁ କଞ୍ଚା କଦଳୀ ବି ଟିକେ ପକାଏ। ଏମିତି ପକେଇକି କରେ ମାନେ ସବୁ ପନିପରିବା ତ ଦିଏ ତା ସାଙ୍ଗରେେ କଞ୍ଚା କଦଳୀ ଟିକେ ଦିଏ।
ହଁ ତା ଖାଇବାରେ ଟିକେ ଟିକେ ଘିଅ ଦଉଥିବ। ତ ଯାହା ବିି ସିଝା ଦଉଚ ଭାତ ଦଉଚ ସେଥିରେ ଅଳ୍ପ ସାମାନ୍ୟ ଟିକେ ଘିଅ ଗୁଆ ଘିଅ ପକେଇକି ଦବ। ଖାଇବ ସେ ତାକୁ ଭଲ ଲାଗିବ।
ହଁ ତା ଯୋଉ ସିଝାଟାରେ ମୁଁ କଣ କରେ କି ଗୁଆ ଘିଅରେ ଗୋଟେ ଯୋଡେ ଜିରା ପ ପକେଇ ଦେଇକି ରସୁଣ ଗୋଟେ ଛେଚି ଦେଇକି ତା ତା ଯୋଉ ସିଝାଟା ଆମେ ତ ଏମିତି ଯୋଉ ଡାଲମା ଟା କରୁ ଆମେ ଖାଉ ଇଏ କରୁ କିନ୍ତୁ ଯୋଉ ଦିନ ଆମେ ଡାଲମା ଖାଇବୁନୁ ସେ ଏକୁଟିଆ ସିଝା ଖାଇବ। ସବୁଦିନେ ଆମକୁ ତ ଡାଲମା ଖାଇବା ପାଇଁ ଭଲ ଲାଗେନି, ଆଉ ଯୋଉଦିନ ତାର ମୁଁ ସିଝା ମାନେ ଏମିତି କରେ ଗୁଆ ଘିଅରେ ଟିକେ ଏମିତି ଛୁଙ୍କ ଟିକେ ଦେଇ ଦିଏ, ତାକୁ ବି ଟିକେ ଭଲ ଲାଗିବ ତା ପାଟିକି। ଆଉ ସେ ସବୁ ଖାଦ୍ୟ ବିଷୟରେ ବି ଟିକେ ତାର ସ୍ଵାଦ ଜାଣିପାରିବ ଏମିତି ତ କୁ ଦିଏ ଆଉ, ଆଉ ତମେ ପୁଅକୁ କଣ ଖାଇବା ପାଇଁ ଦିଅ?
ହଉ ମୁଁ ଲଗେଇବି ପରେ ରଖୁଛି।
ଆଚ୍ଛା ହଉ ହଁ ଠିକ ଅଛି ପରେ କଥା ହବା ହଉ।